ହାଲୋ କଣ କରଚୁ?
ସାଙ୍ଗ କେମିତି ଅଛୁ ଏତେ ଦିନ ପରେ ମନେ ପଡିଲା ତମର ମୋ କଥା।
ହଁ ହଁ କହନି ତୁ ଟିକେ ମାନେ ଭଲ ଆଇଡିଆ ଦୋବୁ ବୋଲି ତୋଠାରୁ ଗୋଟେ ଆଇଡିଆ ନବାକୁ ମୁଁ ମୁଁ କଲ୍ କରଚି।
କି ଆଇଡିଆ ଆପଣ ନେବାକୁ ଚାହୁଁଚନ୍ତି ମତେ କୋହୁନାହାନ୍ତି।
କୋହୁଚି ଆଗେ କହିସାରେ ତୋ କଣ ଖବର ସବୁ କଣ ଭଲ?
ହଁ ମୋ ଖବର ସବୁ ଭଲ ଆପଣଙ୍କୁ ଆମେ କୋଉ ପ୍ରକାର ସାହାଯ୍ୟ କରିପାରିବା ଆପଣ ମତେ କୁହନ୍ତୁ।
ତମେ ମତେ ସାହାଯ୍ୟ କର ଆମର ଗୋଟେ ନୂଆ ଘର ହବାକୁ ଯାଉଚି ତିଆରି ହବାକୁ।
ହୁଁ।
ଆଉ କେମିତି କଣ କଲେ ଭଲ ହବ ତମେ ଟିକେ ଆଇଡିଆ ଦେଲ। ମୁଁ ବି ତାପରେ କହିବି ଆମର କେମିତି କଣ କରିବୁ।
କେମିତି କଣ ଘର କରିବ ମାନେ ବୁଝିପାଇଲିନି ବାସ୍ତୁ ହିସାବରେ ଘର କରିବେ ଆପଣ।
ବାସ୍ତୁ ହିସାବରେ ତତେ କିଛି ତମୁକୁ ଆପଣଙ୍କୁ କିଛି ନଲେଜ ଅଛି?
ନା ମତେ ବି କିଛି ନଲେଜ୍ ନାହିଁ କିନ୍ତୁ ବାସ୍ତୁ ହିସାବରେ ଆମ ଏପଟେ ଏ ଗାଁରେ ବୋହୁତ ଲୋକ ଅଛନ୍ତି ବି ଜାଣିଛନ୍ତି ସେଇ ଘର ବିଷୟରେ କେମିତି ସବୁ କୁହନ୍ତି ଘରର ସବୁ ପ୍ଲାନ ଦିଅନ୍ତି କେମିତି କଣ ସବୁ ଘର କଲେ ଭଲ ସେଇଟା କୁହନ୍ତି ସେଠୁ ସେମାନେ ଜାଣିଥିବେ ମୁଁ ତାଙ୍କୁ କହିଲେ ସେମାନେ ଜଣି ଦେଇପାରିବେ। ଏଇଟା ସେମାନେ ତମ ଜା ଘର ପାଖକୁ ଯିବାକୁ ପଡିବ। ଆଉ କିନ୍ତୁ ମୁଁ ଜାଣିଚି ଘରର କେମିତି ଡିଜାଇନ କରିବେ ସେଟା କିନ୍ତୁ ମୁଁ କହିପାରିବି।
କୋହୁନା ଟିକେ କେମିତି ଆମର ଶୁଣ କେମିତି ହବ ମୁଁ କହିଦୋଉଚି ବାସ୍ତୁ ଅନୁସାରେ ଆମୁକୁ ଆମେ ବଲ ପଣ୍ଡିତକୁ ଗୋଟେ ଡାକି ଡାକିଥିଲୁ ସେ ଆସିକି କହିକି ଯାଇଚନ୍ତି ହେଲା ମୁଁ ତମକୁ କହିଦୋଉଚି କେମତି ହବ। ଆମେ ପୂର୍ବ ଆଡ଼କୁ ନୁ ଦୁଆରର ଗେଟଟା ହବ। କବାଟ ଯୋଉ ଦୁଆର ଗେଟଟା ପୂର୍ବ ଆଡକୁ ହବ ଆଉ ବ୍ୟାକ୍ ସାଇଡରେ ତା ଅପୋଜିଟରେ ହବ। ହାଲୋ ପଶ୍ଚିମ ଦିଗକୁ ବ୍ୟା ମାନେ ପଛ ଦୁଆର ହ ହବ ଆଉ ଆମର ଆଉ ପୂର୍ବ ଗଲା ପଶ୍ଚିମ ଗଲା ଉତ୍ତର, ଦକ୍ଷିଣ। ସେଇ ଗୋଟେ ପଟରେ ହବ କିଚେନ ଗୋଟେ ପଟରେ ହବ ଇଏ ଠାକୁରଙ୍କ ଘର।
ଓହୋ ଆଚ୍ଛା। ହଁ ଆପଣ ଡିଜାଇନ କରିବେ ଘରର ଡିଜାଇନ ସବୁ ତାହେଲେ ମୁଁ କହିଦେଇ ପାରିବି ଯେମିତି ଆପଣ ଘରର ସବୁ ଆଉ କବାଟ ଡିଜାଇନ ହେଲା ଝରକା ଡିଜାଇନ ହେଲା ଘର ଭିତରର ସବୁ କାନ୍ଥ ଡିଜାଇନ ହେଲା ଆଉ ଛାତ ଡିଜାଇନ ହେଲା ସେଗୁଡା ସବୁ ମୁଁ କହିଦେଇ ପାରିବି କାହିଁକିନା ବୋହୁତ ଲୋକ ଆମର ଚିହ୍ନା ଅଛନ୍ତି ମୋର ବି କିଛି ଆଇଡିଆ ଅଛି ଏତେ ବି ମୁଁ କହିଦେଇ ପାରିବି ଆପଣଙ୍କୁ।
ହୁଁ ହୁଁ ନା ମୁଁ ଗୋଟେ ସେଇ ଡିଜାଇନର ଖୋଜୁଛି ହେଲେ ମୁଁ କହିଲି ତୁ ଥର ତୁ ତୋର ତ ଟିକେ ଭଲ ତମର ତ ଟିକେ ଭଲ ଇଏ ନା ମାନେ ଆଇକ୍ୟୁ ନଲେଜଟା ମୁଁ ସେଇଥିପାଇଁ ତମୁ ଆପଣଙ୍କୁ ଫୋନ କଲି ଜାଣିବାକୁ। ଆଜ୍ଞା କୁହଟିକେ କିଛି କଣ କେମିତି କଲେ ଭଲ ହବ।
ହଁ ମୁଁ ତ ସବୁ ଜାଣି ଡିଜାଇନ ଏମତି ସବୁ ଡିଜାଇନ କରିବେ ବୋହୁତ ପଇସା ବି ଖର୍ଚ୍ଚ ହବ ଡିଜାଇନ କରିବା ପାଇଁ ଘରର ସବୁ ଅ ଗ୍ରିଲ ଡିଜାଇନ କରିବେ ଆପଣ ଘରର କ ଦୁଆର ମୁହଁ ଯୋଉ ରହିଲା ଆପଣ କାଠର କବାଟ କରିପାରିବେ ଆଇଦର-ଅ ହଉଛି ଷ୍ଟିଲ ର କବାଟ କରିପାରିବେ।
ଆପଣକୁ ଯୋଉଟା ଭଲ ଲାଗିବ।
ଆଉ ହଉଛି-ଇ-ଇ-ଇ ତେ ବହୁତ ପଇସା ଖର୍ଚ୍ଚ ହବ ଦେଖିକି ଆପଣଙ୍କ ଯେତେ ପଇସା ଅଛି ଆପଣଙ୍କ ଖା ତାହାଲେ ସେଇ ହିସାବରେ ଦେଖିକି କାମ କରିବେ ଆଉ।
ହଁ ହ। ଆମେ ଭାବିଛୁ କଣ କହିଲ, ଆମେ ଭାବିଛୁ ତଳକୁ ଆଗେ ଦିଟା ବଡ ବଡ ରୁମ୍ କରିଦେବୁ ହେଲା ତାପରେ ଗୋଟେ ତାପରେ ଗୋଟେ ଯୋଉ ଡାଇନିଂ ବାହାର କରିଦେବି ତାପରେ କି ଚେନ ଆଉ ଗୋଟେ ଉ ଠାକୁରଙ୍କ ଘର କରିଦେବୁ ତା ଉପରକୁ ଭଲ ଭଲ ତିନିଟା ରୁମ୍ ବାଲକୁନି ଫାଲକୁନି କରିବୁ। ଭଲ ରହିବ କି ଖରାପ ରହିବ?
ହଁ ଭଲ ଆପଣଙ୍କ ବୁଦ୍ଧିଟା ତ ବହୁତ ଭଲ, ଭଲ ତ ଭାବିଛନ୍ତି।
ଆଉ ଖାଇସାଇଲଣି?
ନାଇଁ ଖାଇନି ଖାଇବି। ଆଉ କୁହନ୍ତୁ ଘର ଡିଜାଇନ ତ ବହୁତ ଭଲ ହଉଛି ଆମେ ଏପଟେ ବି ବହୁତ ଲୋକ ଘର କର କରିଛନ୍ତି ବହୁତ ଭଲ ଭଲ ସବୁ ଡିଜାଇନ କରୁଛନ୍ତି। ମୁଁ ଆପଣଙ୍କ କତି କିଛି ଫଟୋ ପଠେଇଦେବି ଆପଣ ଦେଖିଦେବେ। ଯେ ଆପଣଙ୍କୁ କୋଉଟା ତା ଭିତରୁ ଭଲ ଲାଗିଲା ମତେ ଆପଣ ଜଣେଇବେ ମୁଁ ଆ ସେଇ ହିସାବରେ ଆପଣଙ୍କୁ କହିଦେବି କେତେ କଣ ପଇସା ଖର୍ଚ୍ଚ ହବ ଆଉ କଣ କେତେ କଣ ଲାଗିବ କେତେ କଣ ମିସ୍ତ୍ରୀ କାମ କରିବେ ସବୁ ଆପଣଙ୍କୁ ଜଣେଇଦେବି।
ହଁ ହଁ ଠିକ୍ ଅଛି। ଏତିକି ଦି ସାହାଯ୍ୟ କରନ୍ତୁ ମୁଁ ଆଉ ଆପଣଙ୍କ ପାଖରେ ଚିରକୁ ଉପକୃତ ହୁଅନ୍ତି।
ଏ ସାଙ୍ଗକୁ ସେମିତି କୁହନ୍ତିନି ଆପଣ ସାଙ୍ଗକୁ ଗୋଟେ ମନେ ପକେଇଲେ ଗୋଟେ କାମରେ ସାଙ୍ଗ ଯଦି କେମିତି କହିବ କି ହଁ ତୁ କାଇହିଁ ମତେ ମନେ ପକେଇଲୁ କାମ କିଲା ବୋଲି ମନେ ପକେଇଲୁ ସେମିତି ଧନ୍ୟବାଦ ଧନ୍ୟବାଦ ସାଙ୍ଗ। ସାଙ୍ଗ ସାଙ୍ଗ ଭିତରେ ଧନ୍ୟବାଦ ନଥାଏ, କ୍ଷମା ନଥାଏ, ସବୁ କିଛି ନଥାଏ।
ଆପଣଙ୍କ ମନ ଏତେ ବଡ଼ ବୋଲି କି ଆପଣ ଏ କଥା କହୁଛନ୍ତି ହେଲେ କିଛି ଜଣ ଅଛନ୍ତି ସେମାନେ କହିବେ କି କାମ ପଡିଲା ବୋଲି ସାଙ୍ଗକୁ ମନେ ପକେଇଲୁ ହେଲେ ଆପଣ ନୁହ ଏମିତି ନୁହଁ।
ବଡ ନୁହ ସେମିତି ଦେଖ ଭଗବାନ ସମସ୍ତଙ୍କୁ-ଉ-ଉ-ଉ ସୃଷ୍ଟି କରିଛନ୍ତି। ଆମ କଣ ମୁଁ ସବୁବେଳେ କଣ କୁହେ ଲୋକଙ୍କ ସହିତ ଭଲରେ ବ୍ୟବହାର କର ଭଲରେ କ ଥାବାର୍ତ୍ତା ହୁଅ ତେବେ-ଏ-ଏ-ଏ ଦିନେ ଦିନେ ସମସ୍ତେ ତ ଆମେ-ଏ-ଏ-ଏ ମରିଯିବା ନା ତେବେ ତେଣୁ ସମସ୍ତଙ୍କତ ଭଲରେ କ ଥା ଦିପଦ ବି ସେ ମନେ ରଖୁଥିବ ଯ ଛୁଆଟା ମୋ ସହିତ କି ମୋ ସାଙ୍ଗଟି ହଉ କି ମୋ ଭାଇଟି ହଉ କି ମୋ ଭଉଣୀଟି ହଉ କି ଆମ ବନ୍ଧୁବାନ୍ଧବ ଯିଏ ବି ହଉ କି ମୋ ସହିତ ଟିକେ ଭଲରେ କଥାବାର୍ତ୍ତା ସେ ହେଇଥିଲା। ସେଟା ତ ଆପଣ ଭୁଲି ପାରିବେନି ନା। ସେଇଟା ହେଲା ବହୁତ ବଡ କଥା।
ଠିକ୍ କଥା। ଆଉ ତମର ଘର ପଛପଟେ ବିଲ ଅଛି ନା?
ହଁ ଧାନ ଚାଷ ହୁଏ ବହୁତ ବିଲ ଅଛି।
ଆମ ଆମ ଘର ପଛପଟେ ଗୋଟେ ବିଲ ଅଛି ଆମେ ସେଠି ସବୁ ଛୁଇଁ ଲଗାଯାଏ ଖରା ଦିନେ ଛୁଇଁ ଲାଗିଥିବ ଆମେ ଯାଇ ଛୁଇଁ ଆଣୁ ତୋଳିକି ଖାଉ। ଛୋଟ ଛୋଟ ଛୁଇଁ କୁ ଛୋଟ ଛୋଟ ଗଛ ଯ ବିରି-ଇ-ଇ-ଇ ଗଛ କି
ଓହୋ ଆଚ୍ଛା ଆଚ୍ଛା ବିରି ମୁଗ ମୁଗ ବିରି, ହଁ ଆମ ଏପଟ ଏବି ଲାଗେ କିନ୍ତୁ ବହୁତ୍ କମ୍ ଏପଟେ ବିରିମୁଗ ଚାଷ ବହୁତ୍ କମ୍
ହଁ ହଁ ହଁ ହଁ ତମେ ସେପଟେ ଏତେ ହଏନା ବର୍ଷା ବର୍ଷ ଇଏ ପାଇଁ ତମ କରନା ଆଉ। ତାପରେ ଏପଟେ ସୁନ ଆମର ହେଇ ସାରିଲା ପରେ ଆମେ ଆଣୁ ତାକୁ ସିଝେଇକି ଖାଉ ବହୁତହି ଭଲ ଲାଗେ ତମେ ସେପଟେ ଖେଳ ସବୁ ସବୁ ମିଶିକି କଣ ଖେଳ ଭଲ ଲାଗେ ତମ
ଆମେ ଆମେତ ଛୋଟ ଏବେତ ମୋବାଇଲ୍ ସମସ୍ତେ ଧରଲେଣି ୟୁଜ କଲେଣି ମୋବାଇଲରେ ସବୁ ଗେମ୍ ଖେଳୁଛନ୍ତି। ଆଉ ଆମେ ଛୋଟବେଳେ ଯେତେଳେ ଥିଲୁ ଆମେ ସବୁ ଖେଳୁ କବାଡ଼ି ଆଉ ଆକାଶବାଣୀ କଟକ ଏକ ଦୁଇ ତିନି ଜାଣିଛ?
ଆକାଶବାଣୀ କଟକ ନୁଆ ଶୁଣୁଚି ମୁଁ ଗେମଟା କଣ ସେଟା।
ଆକାଶ ପାଣୀ କଟକ ଏକ ଦୁଇ ତିନ ସେଟା ଗୋଟେ ଖେଲ ଦେଖ ଦିଟା ଗୋଟ ଗୋଲଟେ ବଡ଼ ଗୋଲଟେ ହବ ତା ଭିତରେ ଯିଏ ଚୋର ହେଇଥିବ ସେଛିଡ଼ା ହବ।
ହୁଁ।
ଆଉ ତାଠୁ ବହୁତ୍ ଟିକେ ଦୂରରେ ଗୋଟେ ଲମ୍ବା ଗାର ପଡ଼ିବ ତା ପଛରେ ଆଉ ସବୁ ପିଲା ଛିଡ଼ା ହେବେ ସିଏ ଅ ସିଏ ପଛକୁ ମୁହଁ କରି କହିବ ଆକାଶବାଣୀ କଟକ ଏକ ଦୁଇ ତିନି କହିକି ପଛକୁ ବୁଲିକି ଅନେଇବ ଅନେଇବ ତୁମେ ତାଭିତରେ ଅଳ୍ପ ଅଳ୍ପ ଚାଲି ଚାଲି ଯାଉଥିବ ସିଏ ଯେତେବେଳେ ତୁମକୁ ଚାହିଁବ ତୁମାନଙ୍କୁ ସବୁ ତୁମେ ଯେତେଳେ ସ୍ଥିର ହେଇଯିବ ଯଦି ତୁମେ ହଲିଲ କି କିଛି ଚଲାବୁଲା କଲ ତାହଲେ ତୁମେ ଆଉଟ୍ ହେଇଯିବ ଗେମ୍ ରୁ। ଧୀରେ ଧୀରେ ସେମିତି ଲୁ ଲୁଚି ଲୁଚି ଚାପି ଚାପି ଚାପି ଚାପି ସିଏ ତମକୁ ଅନଉଥ ବାରମ୍ବାର ସେମିତି କହୁଥିବ ପୁଣି ଚାଲୁଥିବ ସିଏ କହୁଥିବୁ ଫୁଣି ଚାଲୁଥିବ ତୁମେ ତାପରେ ତାକୁ ଛୁଇଁ ଦେଇକି ଲାଷ୍ଟ ମୁଁ ଲଷ୍ଟ ତା ପାଖରେ ହେଇ ସାରିଲାଣି ପରେ ତାକୁ ଛୁଇଁ ଦେଇକି ତାମେ ଦୌଡେଇିକି ପଳେଇ ଆସିବ। ତମେ ଦୈଡିକି ଯଦି ସେଗାଁର ଟାକୁ ପାର କରିଦେଲ ତାହାଲେ ତୁମେ ଆଉ ମାନେ କିଛି ତମେ ଚୋର ହେଇପାରିବନି ସେତୁମକୁ ଛୁଇ ଦେଲେ ତାଭିତରେ ତାହେଲେ ତମେ ଚୋର ହେଇଯିବ ତାହେଲେ ସିଏ ତାହେଲେ ସେଏ ଭଲଇିବ ତାହେଲେ ତମେ ଚୋର ସେମାନେ ସେ ପୁଣି ଆସିବ ଗୋଲକୁୁ ସେ ଗୋଲ ଭିତରେ ଛିଡା ହବ ତୁମେ ସବୁ ଏଫା କରେ ଛିଡା ହବ।
ହଁ।
ସେଟା ହେଲା ଗେମ୍ ଆଉ ହଉଛି କବାଡ଼ି ଖେଳୁ ଆଉ ମାମଙ୍ଗଳା ଗୋଟେ ଖେଳ ଖେଳନ୍ତି ଜାଣିଚ?
ମା ମଙ୍ଗଳା ନା ମୁଁ ଶୁଣିନି।
ସେଇଟା ହଉଚି ତମକୁ ଯୋଉ ପ୍ରକାର କହିବ ମାନେ ହେଇକି ଆସ ତମେ ହେଇକି ଆସ ତମେ କହିବ ତମେ ଟଲି କ୍ୟାସ ଆଉ ଅ ମା ଯେମିତିକି ବଇଁଚ କୋଳି ଖାଇ ଖାଇ ଟିକେ ଆସ ନୂଆ ବୋଉ ବେଶସରେ ବାଟିବା ଟିକେ ଆସ ଯଉଭଳି ସବୁ ତମକୁ କହିବ ତମେ ସେଇଭଳିଆ ଯିବ ସେଯଦି ତମେ ଭୁଲ କଲ ତାହେଲେ ଯଦି ତମେ ଛୁଇଁ ଦେଲା ତାହେଲେ ତମେ ଆଉଟ୍ ହେଇଯିବ ଗେମ୍ ରୁ।
ଓହୋ ନାମୋ ଜଣ ଲୁଚୁକାଳି ତମେ ଶିଖି
ହଁ ହଁ ଲୁଚକାଳି ଆମ ଏପଟେ ଖେଳନ୍ତି ଆମେବି
ଆମେ ଏପଟେ ଲୁଚୁକାଳି ବହୁତ୍ ଆଉ ହେଲା ସାତଡିଆଁ ଆଉ ଗୋଟେ
ଜାଣିନି।
ଆ ସତ ଗୋଟେ ଖେଳଟା ଅଛି ଆଉ ଇଏ ଜାଣିଚ ଭଲିବଲ୍? ଆଉ ଏସବୁ ଏସବୁ କ୍ରିକେଟ୍।
ହୁଁ ଭଲ୍ ବ୍ୟାଟ୍।
ଆଉ ହୁଁ ଏଗୁଡ଼ା ସବୁ ବହୁତ୍ ଭଲ ଲାଗେ ଆମକୁ।
ହଁ ମତେବି ବହୁତ୍ ଭଲ ଲାଗେ ଖେଳିବା ପାଇଁ। ମୁଁବି ବହୁତ୍ ଖେଳେ ଏବେତ ଆମେ ବଡ଼ ହେଇଗଲୁଣିନା ଏବେ ଛୋଟବେଳ ଖେଳ ମନେ ପଡ଼ିଲେବି କଁହବ ଆମେ ଆଉ ଖେଳି ପାରିବାକି ଛୋଟ ଛୁଆଙ୍କ ସହିତ। ତ ଟିକେ ତାଙ୍କୁ ଦେଖିକି ଆମେ ହଁ ତାଙ୍କୁ ଦେଖି ଛୁଆଙ୍କୁଖିମେ ମଜା ନେଛଉ ଛୋଟଛୁଆ ଖେଳଛନ୍ତି ଆମ ତା ପାଖରେ ବସୁ ଆମେଦେଖୁଛୁ। ସେ କେମିତି କଣ ସବୁ ଖେଳୁଛନ୍ତି ସେମାନେ ଖେଳୁଛନ୍ତି ଆମେ ତାଙ୍କ ଖେଳରେ ମଜା ନେଉଛୁ।
ସେମାନେ କିଛି ଭୁଲ କରିନେ ଆେ କହିବାେ କିଇଟା ଭଲ ସେଇଟା ଭୁଲ। ଆମକୁ ବି ଦିନ ଥିଲା ଆମକୁ କହୁଥିଲେ ଲୋକ ନାଇଁ କି।
ହଁ।
ଆଉ ତମର ଅଲ ଅଗ୍ନି ପୂର୍ଣ୍ଣିମାରେ ଭଲ ନା ଅଗିରା ପୂର୍ଣ୍ଣିମାରେ?
ହଁ ହଁ ଅଗିରା ପୂର୍ଣ୍ଣମୀ ଆମର ପାଳନ ହୁଏ। ଦୁଇଟା ଛଣ ଗଦାକୁ ନିଆଁଗ ନିଆଁ ଲଗାନ୍ତି।
ନିଆଁ ଲଗାଯିବ ସବୁ ବାଇଗଣ ଆଳୁ ନେଇକି ତା ଭିତରେ ପକାଯିବ।
ହଁ ବାଇଗଣ ଆଳୁ ନଡିଆ।
ନଡିଆ ନେଇକି ପକାଯାଏ ଆଉ ତାପରେ ବେଙ୍ଗ ଫୁଟୁକୁରି ସେବେ ଖେଳନ୍ତି ଗୋଟେ ବେଙ୍ଗ ଫୁଟୁକୁରି ଖେଳ ଶିଖିଛ?
ବେଙ୍ଗ ଫୁଟୁକୁରି କଣ ମୁଁ ଜାନିନି ନୂଆଁ ଶୁଣୁଚି କୋହୁନାହାନ୍ତି ସେ କଣ କେମିତି ଖେଳନ୍ତି।
ସେଟା ହେଲା ଗୋଟେ ଏ ଯୋଉ ମାଟି କିି ପୁରା କରିକି ରଖିଥିବେ ଗୋଲେଇ ଗୋଲେଇ ସବୁ ମାଟି କିି କାଦୁଅ ପୁଣିଆ ଗୋଲେଇ ଗୁଲେଇ ବଲ୍ ପୁଣିଆ କରି ରଖିଥିବେ।
ହଁ।
ତାକୁ କିରୋସିନ ରେ ବୁଡେଇକି ନିଆଁ ଜଳେଇବେ। ମାନେ ସେଟା ଜଳୁଥିବ ସେଟା ଫପଡା ଫପଡି ଖେଳ ହଏ ସେ ତାଙ୍କ ପାଖ ଯେମିତି ଫପଡା ଫପଡି ଆଉ ମୁଁ ତମକୁ ପକେଇବି ତମେ ଫେ ତାକୁ ଫପାଡିବ ଏମିତି ଆଉ। ଯାହା ହଁ ହଁ ଯାହା ତ ଲିଭିଲା କି ନା ନା ହାତରେ ଲଗେଇଥାନ୍ତୁ ଲଗେଇଥାଉ ନା ସେ ଆ ଯୋଉ ତାପରେ ସେଇଠୁ ଯା ହାତରେ ପଡିଗଲା କି କାହା ହାତ ମାନେ ଲିଭିିଗଲା କା ହାତରେ ତାହାଲେ ସେ ମାନେ ଗୋଟେ ଗେମ୍ ଖାଇଲା ସେ
ହାତରେ କଣ ଲଗେଇ ଖେଳ ତମେ ହାତ ପୋଡିଯାଏନା ତୁମର?
ନାଇଁ ନାଇଁ ଏହା ତ ସିନ୍ଦୁର ଲଗାନ୍ତି ସିନ୍ଦୁର ଲଗେଇକି ଖେଳିବ କିଛି ହବନି।
ଆରେ ମୁଁ ନୂଆ ଶୁଛି ଗଟେବେ ବି ଖେଳଛନ୍ତି ତମ ଗାଁରେ ସେ ଖେଳ?
ହଁ ଏବେ ଖେଳଛନ୍ତି କିନ୍ତୁ ବଡ ମାନେ ମନା କରନ୍ତି ମୁଁ ବି ସମସ୍ତଙ୍କୁ ମନା କରମି ଏ ଗେ ଖେଳ ଖେଳିବା କଥା ନୁହଁ। ଭଲ ନୁହଁ ରିକ୍ସ ପୁଲ ଯଦି ଡ୍ରେସ ଫ୍ରରେସ ରେ ଲାଗିଗଲା କିଛି ହେଲା।
ହଁ ମତେ ବହୁତ ରିସ୍କ ଲାଗିଲ ମୁଁ ସେନାଗି ପଚାରିଲି କଁ ଏଟା ଗୋଟେ ନୂଆ ଖେଳ ନିଆଁ ଲଗି ଖେଳନ୍ତି କେମିତି କଣ? ହାତରେ ଫୁଟୁକା ହେଇଯିବନି ତମ ହାତ ସବୁ? ନା ନା ଏମିତି ଏତେ ରିସ୍କି ଖେଳ ଆମ ଏପଟେ ଖେଳନ୍ତିନି। ମୁଁ ନୁଆ ସୁଣିଲି ମୁଁ ନୁଆ ସୁଣିଲି ଖେଳର ନା
ଆଉ ଗୋଟେ ଗିଲ୍ଲିି ଦଣ୍ଡା ଗେମ୍ ଅଛି ଜାଣିଛ ନା?
ଗିନି ଦଣ୍ଡା ଯୋଉଟା କାଠିଟା ବା ଗୋଟେ ବୋଟଲ ଟାକୁ ବାଡେଇ ଉପରେ ଥରେ ବାଡିବ ତ ସେଇଟା ହଁ ସେଇଟା ବି ମୁଁ ଜାଣିଛି।
ପଳେଇବ ବଲ ଧରିଛି ତାପରେ ସେଠୁ ମାପି ମାପିକି ଆସିବ ସେ ବାଡିଟାରେ
ହଁ ସେଇ ଖେଳଟା ମୁଁ ଜାଣିଛି।
ହୁଁ ସେଇଟା ଭଲ ଲାଗେ ନାଇଁ କି?
ହଁ ସେଟା ବି ବହୁତ ଭଲ ଲାଗେ।
ଗୁଲି ଖେଳି ଶିଖିଛ ତମେ ଗୁଲି
ଗୁଲି ଗୋଟାଳି ଯୋଉଟା କୁହନ୍ତି।
ଗୋଟାଳି ମାନେ ମୁଁ ଜାଣିନି
ହଁ ସେ ଗୁଲି ସେ ଗୁଲି ଯୋଉ ଗୋଲ ଗୋଲ ତ?
ହଁ ହଁ ଗୋଲ ଗୋଲ ଛୋଟ ଛୋଟ ସେଇଟା ଖେଳିଛ କେବେ?
ମୁଁ ଶିିଖିନୀ ଖେଳି କିନ୍ତ ମୁ ଦେଖିଛି ଆମ ଗଁରେ ସବୁ ଛୁଆ ଖେଳନ୍ତି ମୁଁ ଖେଳଶିଖିନି ହେଟା ଖେଳି ଶିଖି
ମୁଁ ଶୁଣିଛି କିନ୍ତୁ ମତେ ଟିକେ ଖେଳିବାକୁ ଇଛା ଅଛି କିନ୍ତୁ ମାନେ ମୋ ସ ଫ୍ରେ ସର୍କଲ କିଏ ବି ଜାଣି ନାହାଁନ୍ତି ସେଟା।
ଓହୋ ଆଚ୍ଛା ମୁଁ ଜାଣିଛି କିନ୍ତୁ ଆମେ ଏପଟେ ଖେଳନ୍ତି ଛୁଆ କିନ୍ତୁ ମୋ ମାଁ ଖେଳିପାରେ ନା
ହୁଁ। ତମେ ପାନ ଖାଅନା ରଜରେ?
ହଁ ରଜରେ ମୁଁ ପାନ ଖାଏ।
କି ପାନ ତମକୁ ଭଲ ଲାଗେ କି କେମିତି ଖାଇ କେମିତି ଖାଇବାକୁ ଭଲ ଲାଗେ ମାନେ କଣ କଣ ପଡିଥିବ ତା ଭିତରେ।
ପାନରେ ନଡିଆ ପଡ଼ିଥିବ ଧଣିଆ ପଡ଼ିଥିବ ପାନ ମଧୁରୀ ଆଉ ବାକି ଯାହା ସବୁ ମସଲା ରହିଲା ପାନର ସବୁ ମସଲା ହେ ପଡ଼ିଥିବ ସେଇଟା ଖାଇବାକୁ ମୋତେ ଭଲ ଲାଗେ। ଆଉ ମୁଁ ଗୁଆ ଖାଇଲେ ମୋ ଛାତି ପିନ୍ଧେ ସେଥିପାଇଁ ମୁଁ ଗୁଆ ବହୁତ କମ ପକେଇକି ଖାଏ ପାନରେ।
ହଁଁ ହଁ ଗୁଆ ବହୁତ୍ ଜନ ମୁଁ ବି ଖାଇଲେ ମତେ ଭଲ ଲାଗେନି ଏତେ ଗୁଆ ଯେତେ କମ ପକେଇବୁ ସେତେଭଲ ଆଉ ଗୋଟେ କଳ ଖାଇଯାଏ କଣ ଗେଟେ ଅଧିକ ପକେଇଲେ ଚୂନ।
ଚୂନ ମୁଁ ଗୁଆ ଖାଇବି ମାନେ ମୋ ଛାତି ବିନ୍ଧିବ ସେଥିପାଇଁ ଗୁଆ ବହୁତ କମ ଖାଏ ଯଦି ପାନ ଛେପଟା ମୁଁ ଢୋ କି ଦେଇଛି ପେଟ ଭିତରେ ପଳେଇଛି ତାଲେ ଛାତି ବିନ୍ଧିବ ମାନେ - ସାଙ୍ଗେ ସାଙ୍ଗେ ଯଦି ପାଣି ନ ପିଇବି ତାହେଲେ ଛାତି ବହୁତ କଣ ହବ ସେଥିପାଇଁ ମୁଁ ପାନ ଖାଏ କିନ୍ତୁ ବହୁତ କମ୍। କମ୍ ମାନେ ରଜରେ କେବଳ ପାନ ଖାଏ ଆଉ କେତେବେଳେ ସପ୍ତାହରେ ମାସରେ ଥରେ ବି ସେବି ବହୁତ।
ହୁଁ।
ବଡ ମାନଙ୍କର କଣ ବଡ ମାନଙ୍କର ଅଭ୍ୟାସ ଅଛି ପାନ ଖାଇବାରେ ସେମାନେ ଖାଆନ୍ତି ଆଉ ଆମର କିଛି ଅଭ୍ୟାସ ନାହିଁ ନା ସେଥିପାଇଁ ଆମେ ପାନ ଫାନ କିଛି ଖାଉନା।
ପାନଟା ଖାଲି ରଜରେ ଖାଇବ ଠିକ୍ ଅଛି।
ହଁ ପର୍ବପର୍ବାଣି ରଜରେ ତ ମେନ୍ ପାନ ପୋଡ ପିଠା ଆଉ ଦୋଳି ଖେଳ ଟା ରଜରେ ତ ମେନ୍। ସେଇଠି ତ ସେଥିପାଇଁ ପାଳନ କରନ୍ତି ରଜରେ ବେଶୀ ଆମେ ଆଉ।
ହୁଁ।
ଆଉ ଆଉ କଣ କୁହ?
ତମେ ପହଁରା ତିଆରି କରି ଶିଖିଛ?
ପହଁରା ହଁ ଝାଡୁ ଝାଡୁ ପହଁରା ହଁ ନା ମୁଁ ଶି କିିନି ମୁଁ ଶୁ ଜାଣିଛି କେମିତି ତିଆରି କରନ୍ତି ଦେଖିଛି ବି କିନ୍ତୁ ଶିକିନି।
କେମିତି ତିଆରି କରନ୍ତି କହିଲ ମୁଁ ଶିଖିଛି।
କେମିତି କଉନା ଆମେ ଟିକେ ଜାଣୁ।
ନଡିଆ ଗଛରେ ଯୋଉ ବାହୁଙ୍ଗା ଥାଏ ତା ଦେହରୁ କାଞ୍ଚି ବାହାରିବ
ହଁ।